ହ୍ୟାଲୋ
ହଁ ନମସ୍କାର
ନମସ୍କାର କଣ କରୁଛନ୍ତି
ହଁ ମୁଁ ବସିଛି ଆଉ ଆପଣ କଣ କରୁଛନ୍ତି
ମୁଁ ଏବେ ଏବେ କୋମ୍ପୁଟର କ୍ଲାସ ରୁ ଯାଇକି ଅସିଲି
ଓହୋ ହୋ ଆଉ କଣ ବାହାରେ ବର୍ଷା ହଉଥିଲା
ହଁ ଆମର ପୁରୀ ନା ଦି ଦିନ ହେଲାଣି ଜୋରେ ବର୍ଷା ହଉଛି
ହଁ ହଁ ଆଚ୍ଛା ଆପଣଙ୍କର ତାହେଲେ ପୁରୀ ତାହେଲେ ତମର ସେଠି ରଥ ଯାତ୍ରା ଯାତ୍ରା ଟା କେମିତି ହୁଏ କଣ
ଆମ ରଥଯାତ୍ରା ଆମର ଏଇଠି ତ ଜଗନ୍ନାଥ ତେବେଳେ ମାନେ ରଥ ଉପରକୁ ଆସନ୍ତୁ ସେମତି ମଝିରେ ଥରେ ମାଉସୀ ମା ଙ୍କ ଠୁ ପୋଡପିଠା ଉଠା ହୁଏ ତ ସେ ସେଠୁ ଖାଇକି ତାଙ୍କ ମାଙ୍କ ପାଖକୁ ଯାଆନ୍ତି ସେମିତି ନଅ ଦିନ ତ ଯାତ୍ରା ହୁଏ ଆପଣ ଜାଣିଥିବେ ଆପଣଙ୍କର ଘର କୁଉଠ କି
ଘର ଏଠି ଭୁବନେଶ୍ୱର ହ
ଆଚ୍ଛା ଭୁବନେଶ୍ୱର ତ ପୁରି କଥା ତ ଜାଣିଥିବେ ଆପଣ ନଅ ଦିନ ଯାତ୍ରା ହୁଏ ଷ୍ଟଲ ପଡେ ଗୁଣ୍ଡି ର ମନ୍ଦିର ପାଖରେ ତ ସେଠି ନଅ ଦିନ ଠାକୁର ରହିକି ପୁଣି ବାହୁଡା ଯାତ୍ରରେ ବାହାରିବେ ପୁଣି ଜଗନ୍ନାଥ ତା ପରଦିନ
ବାହୁଡା ଯାତ୍ରାରେ ସେମତି ଜଗନ୍ନାଥ ଗୁଣ୍ଡିଚା ଘରଠୁ ଆସନ୍ତି ମାଆଙ୍କୁ ଛାଡିକି ତାଙ୍କ ଙ୍କ ନିଜ ଜଗନ୍ନାଥ ମନ୍ଦିର ତାବେ ତା ପରଦିନ ପୁଣି ଗୋଟେ ମାନେ ଇଏ ହୁଏ ନା ଯଦି ଯଦି ଲକ୍ଷ୍ମୀ ରାଗି ଯାଆନ୍ତି ସିଏ ନାଇ ନା ମଝିରେ ଥରେ ହୀରା ପଞ୍ଚମୀ ଗୋଟେ ପଡେ ନଅ ଦିନ ଭିତରେ ସେ ଟାଇମ ରେ ମାନେ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରରେ ଯାଇକି ଜଗନ୍ନାଥ ତାଙ୍କ ରଥ ଭାଙ୍ଗିକି ଆସନ୍ତି ତାପରେ ରଥ ଯେତେବେଳେ ବାହଡା ପରେ ଯେତେବେଳେ ବା ଘଡା ହେଇସାରିବ ସେଇଦିନ ମ ତା ପରଦିନ ଯୋଉ ନୀଳାଦ୍ରି ବିଜେ କୁହନ୍ତି ଆମର ସକାଳେ ଟାଇମ ଅଧର ପଣା ହୁଏ ତାପରେ ନୀଳଦ୍ରି ବିଜେ ଯୋଉଦିନ ହେବେ ସେଇଦିନ ମାନେ ଲକ୍ଷ୍ମୀ ଯେତେବେଳେ ରାଗିକି କବାଟ ବନ୍ଦ କରିଦେଇଥିବେ ଜଗନ୍ନାଥଙ୍କୁ ଜଗନ୍ନାଥ ଯେତେବେଳେ ଯିବେ ବଳଭଦ୍ର ତ ସେ ବଡ ଭାଇ ତାଙ୍କୁ ଛାଡିଦେବେ ଆଉ ସୁଭଦ୍ରା ତାଙ୍କୁ ବି ଛାଡିଦେବେ କିନ୍ତୁ ଜଗନ୍ନାଥଙ୍କୁ କବାଟ ବନ୍ଦ କରି ରଖନ୍ତି ତାପରେ ସେ ରସଗୋଲା ସେ ଟାଇମ ରେ ଗୋଟେ ରସଗୋଲା ଭୋଗ ହୁଏ କଥାରେ ଅଛି କଣ ରସଗୋଲା ଯିଏ ଖାଆନ୍ତି ତାଙ୍କର କଣ ପୁଅ ହୁଅନ୍ତି ନା କଣ ଗଟେ ଏମିତି ତ ଆଦରବୁଲ ପରେ ରସଗୋଲା ଭୋଗ ଜଗନ୍ନାଥ ରସଗୋଲା ନେଇକି ଲକ୍ଷ୍ମୀଙ୍କୁ ମାନେ ମନେଇବେ ତା ଯାଇ ଲକ୍ଷ୍ମୀ ସାନ୍ତାଣି କବାଟ ଖୋଲିଲେ ଜଗନ୍ନାଥ ଭିତରକୁ ଯାଆନ୍ତି
ହଁ ହଁ
ଏଇ ଟାଇପରେ ସବୁ ଏମିତି ହୁଏ ମୁ
ତାହେଲେ ବହୁତ ବଢିଆ ପାଳନ ହୁଏ ତ ମତେ କହିଲ ମୁଁ କେବେ ଆସିବି ପୁରୀ
ଏନ୍ତିକି
ହଁ ପୁରୀ ତ ଆସିଛି ଏବେ ଆସିଲେ ତମ ସହିତ ମିଶିକି ବୁଲିବି
ହି ମୁଁ କଣ ମନା କଲି ମୁଁ ବି ବୁଲିବି। ଆପଣ କଣ କରନ୍ତି?
ହ ମୁଁ-ଉ-ଉ-ଉ ପଢା ସାରିକି ଅଛି ପୁରୀ ଯିବି କେତେବେଳେ ତମ ସହିତ ବୁଲିବି। ବହୁତ ଭଲ ଲାଗିଲା ହେଲେ ଆମର ଏପଟେ ପା ଆମର ଏପଟେ ତ ସେମିତି କିଛି-ଇ-ଇ
ଲିଙ୍ଗରାଜ ଲିଙ୍ଗରାଜ ମନ୍ଦିର ତ ଅଛି ନା ଆପଣଙ୍କର ଫେମସ।
ହଁ ଲିଙ୍ଗରାଜ ମନ୍ଦିର ତ ଅଛି।
ମୋ ସାନ ପିଇସିଙ୍କର, ଭୁବନେଶ୍ଵରେ ସାନ ପିଇସିଙ୍କ ଘର ତାପରେ ମାଝିଆ ବଡ଼ ବାପା। ହଁ ମୁଁ ଯାଇଛି ଭୁବନେଶ୍ଵର।
ହଁ ହଁ ହଁ ବହୁତ
ମାନେ ଛକ ପାଖରେ ହଁ ଗ୍ୟାରେଜ ଛକ ଗୋଟେ ଅଛି।
ହଁ ଅଛି।
ସେଠି ହଉଛନ୍ତି ମୋ ପିଇସିଙ୍କ ଘର ନିଜର ଆଉ ହେଲା ଯ ଉ-ଉ-ଉ ମାନେ ଆଉ ଗୋଟେ ଭୁବନେଶ୍ୱରରେ ସେଟା କଉ ଜାଗା ମୋର ମନେ ପଡୁନି। କାହିକି ନା ତାଙ୍କ ସହ ଆମ ରିଲେ ମୋ ମଝିଆ ବଡ ବାପାଙ୍କ ଘର ତାଙ୍କ ଘର ବି ସେଠି। ତାପରେ ମୋ ବଡ ମମିଙ୍କ ମାମାଙ୍କ ଘର ବି ଯୋ କଳ୍ପନା ଛକ। ସେଇଠି ବଡ ମମିଙ୍କ ମାମାଙ୍କ ଘର। ମୁଁ ଭୁବନେଶ୍ଵର କହିଲା ବେଳେ ବହୁତ ଥର ଯାଇ ଚି,
ହଁ ହଁ।
ଆଉ ଆପଣ କେବେ ପୁରୀ ଆସିଛନ୍ତି?
ଯିବେ ମୁଁ ଖୁବ୍ ଶୀଘ୍ର ଯିବି ଆଉ।
ଏଇ ରଥକୁ ଆସିଲାନି, ମାନେ ରଥଯାତ୍ରା ଦିନ ଆସିବେ ତ ବହୁତ ଗହଳି ଥିବ। ଆ ଆପଣ ନଅ ଦିନ ଯୋଉ ଷ୍ଟଲ ରହିବ ହଁ ସେ ଫାଙ୍କା ଦିନରେ ଆସିଲେ ଆପଣ ଜଗନ୍ନାଥଙ୍କ ମନ୍ଦିର ଭିତରେ ବି ଆରାମସେ ବୁଲି ପାରିବେ। ଅ ଗୁଣ୍ଡିଚା ର ବି ବର୍ଷକୁ ଥରେ ହିଁ ଫିଟା ହୁଏ ନା ରଥଯାତ୍ରା ଟାଇମ ରେ। ଜଗନ୍ନାଥଙ୍କ ଜନ୍ମ ବିଧି ସେଇ ଟାଇମ ରେ ଦେଖି ହୁଏ।
ହଁ।
ଗୁଡିଚାକୁ ବି ଦେଖି ହୁଏ ସେଇ ଟାଇମ୍ ରେ।
ହ ହ ହଁ।
ତଳେରେ ବୁଲାବୁଲି କରିବେ ମନ୍ଦିରରେ ବୁଲାବୁଲି କରିକି ଯିବେ ଆଉ।
ତାହେଲେ ଆପଣଙ୍କୁ କଣ ପିଠା ଏମିତି କରିଆସେ?
ଠା ଆମ ଘରେ ନର୍ମାଲି ପୋଡ ପିଠା ଆ ମାଉସୀ ମା ମନ୍ଦିର ଖାଆନ୍ତି,
ଆପଣଙ୍କୁ ଆସେ?
ପୋଡ଼ ପିଠା?
ହୁଁ,
ମତେ ରୋଷେଇ ହି ପ୍ରାୟ ଆସେନି।
ଆଛା ହେଲେ ଖାଇବା ପାଇଁ ଭଲ ଲାଗେ ନା ନାଇଁ ପୋଡପିଠା?
ପୋଡପଠା ହଁ ଖାଇବା ପାଇଁ ଭଲ ଲାଗେ।
ହଁ ବାସ୍ ରୋଷେଇଟା ଜାଣିନ ନା?
ହଁ ରୋଷେଇ ଟା ଜାଣିନି। ରୋଷେଇ ବାସ୍ ନର୍ମାଲ ଜାଣିଛି। ପିଠା ନର୍ମାଲ କ କହିବାକୁ ଗଲେ ଯୋଉ ଚକୁଳି ପିଠା ସେଟା କରିଦେବି। କିନ୍ତୁ ପୋଡ ପିଠା ଟ ସେଟା ମାମା ମାଉସୀ ନେଇ କରନ୍ତି।
ହଁ ହଁ ହେଲେ ଆପଣଙ୍କୁ କଣ ରୋଷେଇ ଆସେ ମତେ ଟିକେ ଶିଖେଇ ଦଉନ।
ରୋଷେଇ ମାନେ ନିଜକୁ କଣ ମ୍ୟାଗି ଆସିବ, ଚାଓମିନ, ନାଇ ନାଇ ଏ ବଡ ବଡ ଇଏରେ ମୁଁ ଚିଲି ଚିକେନ, ଚିଲି କୋବି ଆ ଚିକେନ ତରକାରୀ କରିଦିଏ। ଚିଲ୍ଲି ଚିକେନ୍। ଚିଲ୍ଲି ଚିକେନ୍ ଆପଣ ହଁ, ମୋ ଫେଭରାଇଟ୍। ଆ ଆପେଣ ଯେଉ ଫାଷ୍ଟ ତ ଚିକେନ୍ ଧୁଆହେଇକି, ତା ଦେହରେ ଯୋଉ ଚିକେନ୍ ପକୋଡ଼ା ଟିପ୍ କରିବେ ଚିକେନ୍ ଧୋଇଦେବେ, ସେଥିରେ ତେଲ, ଲୁଣ, ଦହି, ଦହି ଟିକେ ନାଗୁ ପକେଇ ପକେଇବେ, ତାପରେ କର୍ଣ୍ଣଫ୍ଲୋର୍, ଟିକେ ମଇଦା, କଲର ଆଉ ଅଣ୍ଡା ଦିଟା ମେଡେଇକି ପକେଇଦବେ, ଆଉ ଅଦା ରସୁଣ ପେଷ୍ଟ ପକେଇଦବେ ତାକୁ ଗୋଳେଇକି ଛାଣିକି ରଖିଦେବେ।
ହଁ।
ତାପରେ କଟା ର ପିଆଜ, ଆଉ ଯୋଉ ଇଏ ମିଳେନି ପିଆଜ ଶଣ୍ଢା ଗୋଟେ ମିଳେ ତାକୁ କାଟିଦେବେ, ଆଉ ନାହିଁ କ୍ୟାସିକମ୍ କାଟିକି ରଖିଦେଇଥିବେ, ତାପରେ ଟମାଟ ବି କାଟିଦେବେ
ହୁଁ।
ଏଇ ପ୍ୟାନ୍ ଟିକେ ଗରମ କରିକି, ସେଥିରେ ତେଲ ଆଉ ରସୁଣ କାଟିକି ପକେଇଥିବେ ଆ ସେଥିରେ ପିଆଜ ଆଉ କ୍ୟାପସିକମ୍ ପକେଇକି ତାକୁ ଭାଜିଦେବି, ଆଉ କର୍ଣ୍ଣଫ୍ଲୋରକୁ ଟିକେ ଗୋଳେଇକି ରଖିେଦେଇଥିବେ ତ ସେ ଟାଇମରେ ସେ ଟିକେ ନାକୁ ହେଇଗଲା ପରେ, କନଫ୍ଲୋର ପା ମାନେ ଗୋଳେଇକି ରଖିଥିବେ ଯୋଉ ତାକୁ ପକେଇ ଦେବେ ପକେଇଲା ପରେ, ସିଏ ଟିକେ ହେଇଗଲା ପରେ ଚିକେନ ଦ ପକେଇଦେବେ, ତେବେ ଏଇ ଟମାଟ ସସ୍ ନେଇ ଭୁଲିଗଲି, ଯୋଉ କ୍ୟାପସିକମ ଆଉ ପିଆଜ ଯୋଉ ଗୋଳେଇଥିବେ ମାନେ ଭାଜୁଥିବେ, ନର୍ମାଲ ଭାଜିବେ, ସେଇ ଟାଇମରେ ଆଉ ସୋୟା ସ ସକ୍ସ, ଟମାଟୋ ସସ୍, ଚିଲ୍ଲି ସସ୍ ପକେଇଦବେ, ତାପରେ କର୍ନଫ୍ଲୋର ପକେଇଦବେ ତାକୁ ଟିକେ ମାନେ ପକେଇଦେଲା ପରେ ତାପରେ, ଚିକେନ ଯୋଉ ଛାଣିକି ରଖିଥିବେ ପୁଣି ପକେଇଦବେ। ତା ପରେ ଧନିଆ ପତ୍ର ପକେଇ ଦେବେ, ମୋ ଫେବରାଇଟ୍। ଆମ ଘରେ ବି ଏମତି କାଇଁ ଆମେ କରିବୁ
ହ ଓହୋ। ଆପଣ ମତେ କହୁଛ, ମୋ ପାଟିରୁ ଲାଳ ବାହାରି ଗଲାଣି। ହଁ।
ଫେବରାଇଟ୍। ମୁଁ ଆଜି ହିଁ ଚିକେନ ଖାଇଥିଲି ବଟ୍ ଚିଲ୍ଲି ଚିକେନ ହେଇପାରିଲାନି। ଆଜି ଚିକେନ ତରକାରୀ ହେଇଥିଲା।
ହଁ-ହଁ-ହଁ। ହଁ ପାଟିରୁ ଲାଳ ବାହାରି ପରିଲାନି ତମେ ଯେମ ତି କହିଲ, ମୁଁ ସେୟା ଅନୁସାରେ ଟିକେ ବନେଇବି ଦେଖିବା ଆଉ। କେମତି ଲାଗିବ କଣ ଆଉ। ମୁଁ ରୋଷେଇ ଜାଣିଛି କାକରା ପିଠା।
କାକେରା ପିଠା, ଆ ସେଇଟା ତ ମୁଁ ଦେଖିଛି। ହଁ।
କାକେରା ପିଠା ମାନେ ସେଇଟା ସହଜ
ହଁ କାକେରା ପିଠା ଏମତି ସହଜ ହେଇଥାଏ, ତାକୁ ଯନ୍ତିଲେ ସିଏ ବହୁତ କଷ୍ଟ।
ହଁ ମାନେ ସେ ଯୋଉ ଯନ୍ତୁଣି କେମତି କରାଯାଏ? ଯେତିକି ପାଣି ସେତିକି ସୁଜି ଦେଇଦବ ତାଠୁ ଟିକେ କମରେ ଚେନି ଦେଇଦବ, ପାଣିଟା ଫୁଟିଲା ପରେ, ସୁଜି ପକେଇଦବ ତାସହିତ ଟିକେ ଯଦି ଗହମ ଚୁନା ପକେଇଦେଲ, ତ ସେ ପାଗଟା ରହିବ। ହଁ ତାପରେ ସେ ଥଣ୍ଡା କରିଲା ଭିତରେ, ଆମର ନଡିଆକୁ ନେଇକି ନଡିଆ ଆଗ କୋରିଦବ, କୋରିକି ସେଥେରେ ମା
କାକାରାରେ ନଡିଆ ପରେ?
ହଁ, ନଡିଆ କୁର ସେ ପୁରଟା ଦିଆଯାଏ ନାଇଁ।
କଣ କାକେରାରେ?
ହଁ।
ସେଇଟା ତ ମଣ୍ଡାରେ ଦିଆ ହୁଏ ପୁର।
ପୁର ମଣ୍ଡାରେ ଦିଆଯାଏ। କାକରାରେ ମଧ୍ୟ ଦିଆଯାଏ।
ହଁ ନାଇଁ ମୁଁ ଜାଣିନି, ଆମର କାକେରା ନର୍ମାଲ ହୁଏ। ମାନେ ଆପଣ ଯେମତି କହିଲେ ପୁର ନଦୀଆ ହେଇକି ସେ ଯନ୍ତଣୀ ଦେଇ ମାନେ ଗୁଡ ବି ପଡେ।
ହଁ ଚିନି ଦେଇକି କରିପାରିବେ ଗୁଡ ଦେଇକି ମଧ୍ୟ କରିପାରିବା କିଛି ଅସୁବିଧା ନାହିଁ ହଁ ତା ଉପ ଉପରେ ଏମିତି ଆମର ପୁର ଦେଲା ପରେ ସେଟା ତେଲରେ ତ ଛାନିଦବ ତାପରେ ସେଟା ଗରମ ଗରମ ଥିଲେ ମତେ ଖାଇବା ପାଇଁ ଭଲ ଲାଗେ।
ଓ ହୁଁ କାକେରା ପିଠାରେ ଫେବରେଟ ହଉଛି ମୋର କାକେରା। ସେ ଯେମିତି ମିଠା ମିଠା ଲାଗେ ପ୍ଲସ ମାନେ ତ ସେପ୍ ଭଲ ଥାଏ ମତେ ମଣ୍ଡା ଜମା ଭଲ ଲାଗେନି
ମାନିଦବ ଖାଇବା ପାଇଁ ମସତ ମାନେ ବଢିଆ ଲାଗେ ସେଟା
ଆମର ଖୁଦରୁକୁଣୀ ଯେତେବେଳେ ହୁଏ ଏବେ ବି ଆସିଲାଣି ଅଗଷ୍ଟ ମାସରେ
କାକରା ପିଠା କରିକି ଦେବି ଆଉ ତମେ ମତେ ସେଯୋଉ କହିଲ ଚିକେନ ଚିଲ୍ଲି ମତେ ଖାଇବା ପାଇଁ ଦବ
ଓକେ ଓକେ ସିଓର ଆପଣ ଯୋଉ ଅଗଷ୍ଟ ଖୁଦରୁକୁଣୀ ଓଷା ତ ଜାଣିଥିବେ ନା ଆପଣଙ୍କ ର ସେପଟେ ହୋଉନି ହଁ?
ହଁ ଖୁଦୁରୁକୁଣୀ ହୁଏ ମୁଁ ଜାଣିଛି।
ହଁ ହଁ ନା ମତେ ଟିକେ ଲାଗିଲା କାଳେ ଭୁବନେଶ୍ୱରରେ ହୋଉନଥିବ ବୋଲି
ହଁ ହଁ
ସେଇ ଟାଇମ ରେ ଆମର କାକେରା ହୁଏ। ଆମ ଘରେ କାକେରା ପିଠା ମଣ୍ଡା ପିଠା ଆଉ ତାପରେ ଭୋଗ ଏମିତି ହେଲେ ଆସିକି ଆମ ଘରେ ଠାକୁରାଣୀ ବଶାନ୍ତି ନା
ହଁ ହଁ। ଆଛା ତମ ସହିତ ଏବେ ପୁରୀର ଖବର ଜାଣିକି ମତେ ବହୁତ ଖୁସି ଲାଗିଲା।
ଆଜ୍ଞା।
ଆଉ ଆପଣ କିଛି ତ ରୋଷେଇବାସ ଶିଖି ନାହାନ୍ତି ଶିଖି ଯାଆନ୍ତୁ ବୋହୁତ ଶୀଘ୍ର ମୁଁ ଆସିଲେ ମତେ ବନେଇକି ଦେବେ ଆଉ।
ହଁ ହଁ।
ହଁ ଆଚ୍ଛା ତା ମୁଁ ଏକୁଟିଆ ରୁହେନା ମୁଁ ଘରେ ରୁହେ ଘରେ ସମସ୍ତେ ରୁହନ୍ତି
ଘରେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ଅ ପରିବାର ବର୍ଗ ସମସ୍ତେ ଅଛନ୍ତି ଦି ଭାଇ ବାବା ମା
ଆଜ୍ଞା ଆପଣ ବଡ?
ନା ମୁଁ ଛୋଟ।
ଓହୋ
ହୁଁ।
ଆପଣ ମାନେ କଣ ପାଠ ପଢା ସବୁ କମ୍ପିଲଟ ଗ୍ରାଜୁଏସନ
ହୁଁ ମୋର ଗ୍ରାଜୁଏସନ ସାରିକି ମୁଁ ଏବେ ଫାର୍ମାସି ଜବ୍ କରୁଛି।
ଇଶ୍ ଫାର୍ମସି ଜବ୍ ମତେ ଲାଗିଲା ବୋଧେ ଗ୍ରାଜୁଏସନ୍ ସ କାହିଁକିନା ମୋର ଏବେ ପ୍ଲସଟୁ
ଆଉ ଆପଣମୋ ମୋ ସମ୍ ମୂଲ୍ୟବାନ ସମୟ ମତେ ଦେଇଥିବାରୁ ଆପଣଙ୍କୁ ବୋହୁତ ବହୁତ ଧନ୍ୟବାଦ ତାହେଲେ ମୁଁ ରଖୁଛି ନମସ୍କାର ଆଉ
ଆଜ୍ଞା ନମସ୍କାର।
ହଁ ହଁ ଟୀବନି